ହଁ।
ହଁ କହ। ଏଇ ବସିଚି ଆଉ।
ଖିଆପିଆ ହେଇନି?
ନାଇଁ ରୋଷେଇ ଚାଲିଚି।
ରୋଷେଇ ଆଜି କଣ ହଉଚି?
ଆଜି ହଉଚି ଭାତ ଆଉ ମାଛ ବେସର କରିଚି।
ଆଉ ମଙ୍ଗଳବାରେ ଆଇଁଷ ଖାଆନ୍ତି ନା।
କଣ କହିଲେ?
ମୁଁ କହିଲି ମଙ୍ଗଳବାରେ ଆଇଁଷ ଖାଆନ୍ତି।
ହଁ ହଁ ମଙ୍ଗଳବାରେ ଆମେ ଆଇଁଷ ଖାଉ। ତମର?
ହଁ ହଁ। ନାଇଁ ଆମର ମଙ୍ଗଳବାରେ ଖାଉନା ତ, ଆଜି ମୁଁ ସେଇ ଛୋଲେ ପନିର୍ କରିଚି। ରୁଟି ଛୋଲେ ପନିର କରିଥିଲି। ଆଉ ଖାଇବା ପିଇବା ହେଇନି ରୋଷେଇ ସରିଲା। ଆଉ ମାଛର କୋଉ ଆଇଟମ୍ ଟା ଭଲ ଲାଗେ ଆପଣଙ୍କୁ?
ମାଛର ବେସର ଟା ଭଲ ଲାଗେ।
ବେସର ଟା ଭଲ ଲାଗେ। ବନାନ୍ତି ମା ମାନେ ଆଇଁଷ ଉପରେ କୋଉଟା ଭଲ ବନାନ୍ତି?
ଆଇଁଷ ଉପରେ ମୁଁ ସବୁ ଭଲ ବନାଏ। ମାଛ, ମାଂସ, ଅଣ୍ଡା ସବୁ ବନାଏ।
ଅ ହଁ। ମୋର ମୁଁ ସାଧା ଆଇଟମ ଭଲ ବନାଏ। ହଁ ଆଇଁଷ ବି ବନାଏ ଭଲ। ସେ ଏ ସେମତି ଆଇଁଷ ଏମତିରେ ମତେ ସେଇ ବେସର ଆଇଟମ ଟା ଭଲ ଲାଗେ। ମ ତ ବେସର ଦେଇ କଲେ ମାଛ ଟା ଭଲ ଲାଗେ। ଏ ଯୋଉ ସେ ନହେଲେ ଚିଲି କଲେ ଭଲ ଲାଗେ। ସେଇଟାକୁ ଛୁଆ ଟିକେ ଚିଲି ପସନ୍ଦ କରନ୍ତି। ସେଇଟାକୁୁ କରେ ଆଉ।
ମାଛ ବେସର ଟା କେମିତି କରନ୍ତି?
ମାସ୍ ମାଛ ବେସର ଟା ଏମିତିରେ ତ ଆ ଆଳୁ ପକେଇ ଟମାଟୋ ହେରିକା ଭାଜି ଦେଇକିରି ସୋରିଷ ଆଉ ରସୁଣ ପିଆଜ ଦି ଜିରା ଟିକେ ଏମତି ବାଟି କିରି, ମୁଁ ମସଲା ଟା ଆଗ ଆଳୁ ଟାକୁ ଭାଜି ଦେଇ ତାରି ଉ ଉପରେ ମସଲା ଟାଉ ଟମାଟୋ ଆଳୁ ଭାଜି ଦେଇ ତାରି ଉପରେ ମସଲା ଟା ପକେଇକିରି ଭଲସେ କଷିଦିଏ। କଷିକିରି ତାପରେ ପାଣି ଗରମ ପାଣି ଦେଇଦିଏ। ସେଟା ଫୁଟିଲା ପରେ ମାଛ ଟାକୁ ଭାଜିିକିରି ପକେଇ ଦିଏ ଆଉ। ନହେଲେ ଯୋଉ କଞ୍ଚା ମାଛ କରନ୍ତି ଯୋଉ ସେଇଟା କଞ୍ଚା ମାଛ ବି ମାନେ ସୋରିଷ ଟାକୁ ଖାଲି ଫୁଟେଇ ଫୁଟେଇକିରି ସୋରିଷ ବାଟଣ ଟାକୁ ଫୁଟେଇକିରି ତା ଦେହରେ ମାଛ ପକେଇଲୁ ଲୁଣ ହଳଦୀ ଗୋଳେଇକିରି ସେଇଟା ମାଛ ଟାକୁ ପକେଇକିରି ତାରି ଦେହରେ ଫୁଟି ଫୁଟିକିରି ସେଇଟା ସିଝିବ ତା ଦେହରେ ଆଉ।
ଆପଣ କେମିତି କରନ୍ତି?
ମୁଁ କରେ ଫାଷ୍ଟ ଆଳୁ ଟା ଭାଜିଦିଏ ତେଲରେ। ତାପରେ ରସୁଣ ଯୋଉ କଞ୍ଚ ଫୁଟଣ ଭେରସୁଙ୍ଗା ପତ୍ର ଟମାଟୋ ସୋରିଷ ସବୁ ଫୁଟାଏ। ଫୁଟେଇ ସାରିଲା ପରେ ଟମାଟୋ ଭାଜି ସାରିଲା ପରେ ଆଳୁ ଟା ଭାଜେ। ତାପରେ ବେସର ମୁଁ କଷାନି ବେସର ପାଣି ସେମିତି ପକେଇଦିଏ। ଆଉ ତ ଫୁଟି ଗଲେ ହଁ। ଫୁଟିଗଲା ପରେ ଫୁଟିଗଲା ପରେ ମାଛ ପକାଏ ଆଳୁ ହଁ ମାଛ ପକାଏ ତାପରେ ମାଛ ଫୁଟି ସାରିଲା ପରେ ଟିକେ ସମୟ ପରେ ଆମ୍ବୁଲ ଖଣ୍ଡେ ପ। କାଏ ଟିକେ ଖଟା ଲାଗିବାକୁ।
ହଁ ହଁ ହଁ।
ତାପରେ ତ ଫୁଟିଗଲା ପରେ ଓହ୍ଲେଇଦବ ହେଇଗଲା ମାଛ ବେସର ଆଉ।
ହଁ ସେ ହଁ ହଁ।
ଆଉ ପିଠାପଣା ଉପରେ କଣ ଜାଣିଛନ୍ତି?
ପିଠା ପଣ ବିଷରେ ଏତେ ନା ନା ସବୁ ପିଠା ମତେ ଆସେନି ଚକୁଳି ମୁଁ କରେ ଆଉ ଇଟିଲୀ କରେ। ବରା କରେ ଆଉ ସେ ମଣ୍ଡା କାକେରା ସେଗୁଡା ଆରିସା ସେଗୁଡା ମତେ କିଛି ଆସେନି ସେଟା ମୋ ଶାଶୁ ନା ନା ମୁଁ ସେଗୁଡା କେତେବେଳେ କରିନି କି ମତେ ଆସେନି ହେଇରା।
ଅ ଏମିତି କ୍ଷୀର ପୋଡ ପିଠା କି କ୍ଷୀର ଗଇଁଠା। ଏସବୁ କେବେ କରିଛନ୍ତି?
ନା ନା ସେଗୁଡା ମୁଁ କରିନି କେତେବେଳେ ଟ୍ରାଏ ବି କରିନି କେତେବେଳେ ହବ ନହବ।
ହଁ ହ ହ ନାଇଁ ସେମିତି ମେ କିଛି ନା ଏ ଯଉ କ୍ଷୀର ଗଇଁଠା କଲାବେଳେ ମତେ କ୍ଷୀର ଗଇଁଠା ଟା ମୋର ବହୁତ ଭଲ କରେ ମତେ। ଭଲ ଲାଗେ। ଏ ଏ ଟିକେ ଅଳ୍ପ ଟିକେ ଚାଉଳ ଭେଦେଇଦେବେ ସେଇଠୁ ତା ଦେହରେ ଟିକେ ନଡିଆ ଚାଉଳ ଦେଇକରି ବାଟି ଦେବେ। ବାଟିକିରି ସେଇଠୁ ଅଳ୍ପ କ୍ଷୀର ଦେଇକିରି। ଏଁ ତାକୁ ଟିକେ କ୍ଷୀର ଟା ଫୁଟିଲେ ସେ ଯୋଉ ବାଟନ ଟାକୁ ଦେଇକରି ତାକୁ ଟିକେ ଏ ସେ କ୍ଷୀର ଧିଅରେ ଟିକେ ଚିନି ପକେଇ ଦେଇଥିବା ଚିନି ପକେଇ ତାକୁ ବାଟଣଟାକୁ ପକେଇକି ତାକୁ ଟିକେ ଜନ୍ତି ଦେବେ ଜନ୍ତିି ଦେବେ ସେ ଅଳ୍ପ ଟିକେ ବେଶୀ ନାହିଁ ଅଳ୍ପ କିରି ଜନ୍ତିି ଦେବେ ତା ଯନ୍ତୁଣୀ ଟାକୁ କାଢିକିରି ରଖିଦେବେ। ତାପରେ କ୍ଷୀର ଟା ଲିଟର ଖଣ୍ଡେ କ୍ଷୀର ପକେଇକରି ତାକୁ ଫୁଟେଇବେ। ଫୁଟିଲା କ୍ଷୀର ଟା ଫୁଟିଲେ ତା ଦେରେ ଟିକେ କାଜୁ କିସ ମିଶି ଗୁଜୁରାତି ଗୁଣ୍ଡ ଚିନି ସବୁ ପକେଇକି ତାକୁ ଫୁଟେଇବେ ଫୁଟେଇଲା ବେଳକୁ ଇଏ ଯୋଉ ଯନ୍ତ ଫୁଣି ତା ଯନ୍ତି କରି ରଖିଥିବେ ତାକୁ ଛଟ ଛୋଟ ଗୋଲ ଗୋଲ କରି ସେଇଟି ତା ଦେହରେ ପକେଇଦେବେ ପକେଇଦେବେ ସେଇଟା ଫୁଟିବ ଫୁଟି ଫୁଟି ତାହାରି ଦେହରେ ସି ଯିବ। ସେଇଠୁ ଟିକେ ଯୋଉ ସେ ବାଟି ଥିବେ ଯେତେବେଳେ ନଡିଆ ଚାଉଳ। ସେ ଯୋଉ ବାଟଣ ଟିକେ ରଖିଥିବେ ଅଳ୍ପ ଟିକେ ନାକୁ ଥିବ ଦି ଚାମଚ ଖଣ୍ଡେ। ତାକୁ ଲାଷ୍ଟ ବେଳକୁ ତା ଦେହରେ ଟିକେ ଦେଇଦେବେ ଯେତେବେଳେ ସେଇଟା ଟିକେ ବହଳ ହେଇଯିବ। ଆଉ ଉଁ ସେ ଗଇଁଠାଟା ଖାଇବେ ପୁରା ରସଗୋଲା ଦେଖରେ ସେ ଭାସୁଥିବ ବି ମାନେ ଦେଖ ଦେଖିବାକୁ ବି ବହୁତ ଭଲ ସୁନ୍ଦର ଦେଖାାଯାଏ ତାପରେ ଖାଇବାକୁ ବି ବହୁତ ଭଲ ଲାଗେ। ଏନା
ହଁ ମୁଁ ତ କେତେବେଳେ କରିନି ବନିନି କେତେବେଳେ। ପିଠା ପଣା ମୁଁ କେତେବେଳେ କରିନି ବାହାର ଜାଗାରେ ଅଛି ଗାଁକୁୁ ଗଲେ ଆମ ଶାଶୁ କି ମୋ ମା ବୋଉ ଗଲେ ସେମାନେ କରନ୍ତି ପୋଡପିଠା ହଉ କି ଯୋଉ ମଣ୍ଡା ପିଠା ହଉ କାକରା ପିଠା ହଉ ଆରିସା ପିଠା ହଉ ସେମାନେ କରିକି ମତେ ଦେବେ ହଁ
ଆଉ ଯାଇଥିଲେ ରଜୁକୁ ଗାଁକୁ ଯାଇଥିଲେ?
ହଁ ରଜକୁ ଗାଁକୁ ଯାଇଥିଲୁ ସେ ପିଠା ପଣା ହେଇ ନୟାଡ଼
ନୟାଗଡ ଗାଁରେ ଆଉ ବୁଲାବୁଲି ଗଲେ କୋଉଠିକି? ବୁଲିବାକୁ ଯାଇଥେଲେ?
ହଁ ବୁଲିବାକୁ ଯାଇଥିଲୁ ଆମର ଅ ଅଛି ରାମ ମନ୍ଦିର ଅଛି ଫତେଗଡ ରାମ ମନ୍ଦିର। ଆଉ ଵୈସ୍ ଷ୍ଟମ୍ବି ଦେବି ଅଛି ଆଉ ଏ ଯୋଉ କଣ୍ଟିଲ ନୀଳମାଧବ ଅଛି।
ହଁ ହଁ ହୁଁ।
ନୟାଗଡ଼ରୁୁ ଦକ୍ଷିଣକାଳୀ ମନ୍ଦିର ଅଛି ମାଆଙ୍କର।
ବଢିଆ ତ ହେଇଛି ନୟାଗଡଟା, ମାନେ ବୁଲିବା ପାଇଁ ଏବେ ବହୁତୁ ସବୁ ଲୋକ ଯାଉଛନ୍ତି ବୁଲିବା ପାଇଁ, ବହୁତ ଭଲ ହେଇଛି ଆମର ବି ସବୁ ଯାଇଥିଲେ ଆମ ପୁତୁରା ହେରିକା ସବୁ ଯାଇଥିଲେ ବୁଲିବା ପାଇଁ। କହୁଥିଲେ ବହୁତ ଭଲ ହେଇଛି।
ହଁ ଭଲ ହେଇଛି।
ସେ ଯଉ ବୈଷ୍ଣବଦେବୀ ମନ୍ଦିର ହେରିକା ଯାଇ ଥିଲେ ସେଠି ବୁଲିବା ପାଇଁ ଆଉ ତ ରାମ ମନ୍ଦିରଟା ତ କହୁଛନ୍ତି ବହୁତ ଭଲ ହେଇଛି ବୋଲି। ସେ ଆମର ଜଣେ ସାଙ୍ଗ ଅଛନ୍ତି ସିଏ ବି ସେଇ ନୟାଗଡ଼ ସାଇଡରୁ ସିଏ ବି କହୁ କହୁଥିଲେ କହୁଥିଲେ ମ୍ୟାଡମ ଯିବା ଥରେ ହଉଚି ଆମ ନୟାଗଡ ଥରେ ଚାଲ। ବୁଲିକିରି ଆସିବ, ମୁଁ କହିଲି ହ ଯିବା ଆଉ ଯାଇନୁ କେବେ ସେପଟେ ଯିବା ଆଉ।
ହଁ।
ଆଉ ଏପଟେ କେବେ ଆସିଛନ୍ତି ଚଣ୍ଡିଖୋଲ ଆଡ଼େ?
ହଁ ଚଣ୍ଡିଖୋଲ ମୁଁ ଯାଇଚି। ଚଣ୍ଡିଖୋଲ, ମହାବିନାୟକ ଦେଖିଛି। ସେପଟେ ଯାଜପୁର ଯାଇଛି ବିରଜା ମାଙ୍କୁ ଦର୍ଶନ କରିବା ପାଇଁ।
ହଁ ଆମର ଘର ଟା ମହାବିନାୟକ ପାଖାପାଖି ଆଉ, ସେଇଠି ଏବେ ଆମର ମହାବିନାୟକ ଚଣ୍ଡି ମନ୍ଦିର ସେଇଠି ପାଖାପାଖି। ଆଉ ଏବେ ଗୋଟେ ବହୁତ ଭଲ ଗୋଟେ ହେଇଛି ପିକନିକ କରିବା ପାଇଁ, ପିଲା ସବୁ ଉଁ ସେ ଗୋ ଟେ ପାର୍କ ହେଇଛି, ସେଠି ସବୁ ବୋଟିଂ ଫୋଟିଂ ହଉଛି। ଆଉ ଚି ସେପଟ ଛତିଆବଟ, ହେମିତି ସବୁ ଅଛି ଆଉ ବୁଲିବା ପାଇଁ, ଆଉ ଏବେ ଗୋଟେ ହେଇଚି
ମିନି କେଦାରନାଥ ଗୋଟେ ହେଇଛି, ଯୋଉଟା କେଦାରନାଥ ମନ୍ଦିରରେ ଖିରେ ପୁରା ହେଇଛି ସେଇଟା ଏଇ ଗୋଟେବର୍ଷ, ଦିବର୍ଷ ହେଲା। ଆର ବର୍ଷ ରଜକୁ ଆମେ ସବୁ ଯାଇଥିଲୁ। ଆଉ ପୁରା କେଦାରନାଥ ମନ୍ଦିର ଦେଖି ହେଇଛି ଆଉ ସେ ଜାଗା ଆଉ ଗହିବିଲ ମଝିରେ ହେଇଛି ମନ୍ଦିର ଟା କିନ୍ତୁ କେଦାରନାଥ ମନ୍ଦିର ଯେମିତି ସେଇ ଷ୍ଟାଇଲ୍ ରେ ହେଇଛି ଆଉ।
ହଁ ମୁଁ ବି ଯାଇଥିଲି ବୁଲିକି ଆସିଥିଲି, ମିନି କେଦାରନାଥ।
ତେଲେ
ହଁ।
ଓହୋ।
ଯାଇଥିଲୁ ଆଉ। ପଚାରି ପଚାରି ଆମେ, ବୋହୁତ୍ ମାନେ ପଚାରି ପଚାରି ଗଲୁ। ଜାଣିିନଥିଲୁ ବା
ମାନେ ହଁ ସେ ପୁରା ଯାଇକିରି ଭିତରକୁ ରହିଯାଉଛି ନା। ପୁରା ଗାଁ ଗହଳି ଭିତର ଦେଇକିରି, ଯିବୁ ତୁ ଭିତୁରୁକୁ। ରହିଯାଉଛି ଆମେ ବି ସେଇ ଯାଇଥିଲୁ ଆମକୁ କହିଲେ କହିଲେ ଏଇଠି ପାଖରେ ରହୁଛି କେତେ ଲୋକ କୁଆଡୁ କୁଆଡୁ ଆସୁଛନ୍ତି। ଆଉ ଯିବା ଆଉ କିନ୍ତୁ ଉଁ ପୁରା ସେ ସେଠି ପାଖାପାଖି କିଛି ଦୋକାନ ବଜାର ନାହିଁ, କିଛି ନାହିଁ। କିନ୍ତୁ ହ ସେ ଏବେ ନୂଆ ହେଇଛି ଆଉ। ଜାଗାଟା ଆଉ।
ଭଲ ଲାଗୁଛି ଆଉ। ନୂଆ ଗୋଟେ ଜାଗା ଦେଖିଲେ ଭଲ ଲାଗିବ।
ଭଲ ଲାଗିବ ହଁ ଏବେ ତ ସବୁଆଡେ ପ୍ରାୟ କୋଉଠି କେଦାରନାଥ ହେଲାଣି କୋଉଠି ଇ କେତେ କଣ ସବୁ ବାହାରୁଛି। ତ ଗୋଟେ ଗୋଟେ ଜାଗାରେ ସବୁ ହୋଉଛି ନୂଆ ଆଉ। ଯେମିତି ଆପ ଆପଣଙ୍କ ସେପଟ ଏରିଆରେ ବୈ ବୈଷ୍ଣ ଦେବୀ ହେଇଛନ୍ତି। ବୈଷ୍ଣବ ଦେବୀ ସେପଟେ ଯେମିତି ହେଇଛନ୍ତି।
ହଁ ଏପଟେ ବଢିଆ ହେଇଯିବ ବୈଷ୍ଣ ଦେବୀ ମୁ ମାନେ ପାହାଡ ଭିତରେ ମାଙ୍କୁ ସ୍ଥାପନ କରାଯାଇଛି ଭ। ଲ ହେଇଛି ଆସିବ କେତେବେଳେ।
ହଁ ସେଠି ଆଉ କଣ ଗୋଟେ ଅଟ୍ରି ନା କଣ ଗୋଟେ ଅଛି ସେଠି ଗରମ ପାଣି ଯୋଉ ହୁଏ? ରୁ ମୁଁ ଫଟୋରେ ଦେଖିଛି। ହଁ। ଫଟୋରେ ଦେଖିଛି, କିନ୍ତୁ ଆଉ ସେ ଖିଆ ପିଆ ହେଇନି ତାହେଲେ?
ନାଇଁ ଖାଇନୁ, ସନ୍ଧ୍ୟାବେଳେ ମୁଢି ମିକ୍ସଚର୍ ଖାଇଥିଲୁ ଏବେ ରୋଷେଇ ଚାଲିଛି ଆଉ। ଅଧା ଅଧି ଚାଲିଛି ଆଉ, ରୋଷେଇ ସରିଲେ ଖାଇବୁ।
ହଁ ରୁଟି ଖାଆନ୍ତିନି ରାତିରେ? ହଁ ଏମିତି ବେଳେ ବେଳେ ଖାଆନ୍ତି। ହଁ ହଁ ଖରାଦିନେ ସମସ୍ତେ ବି ରୁଟି କି ପସନ୍ଦ କରନ୍ତିନି ନା ରୁଟି
ଖରା ଦିନ ଟା ନା ସେଥିପାଇଁ ରୁଟି ଖାଇବାକୁ ଇଛା ହୋଉନି। ଶୀତ ଦିନେ ରୁଟି ଖାଉଛି ସବୁଦିନ୍ ଡେଲି।
ଗୁଳୁ ଗୁଳି ହୋଉଛି ନା।
ହଁ ହୋଉ ରହିଲି ଆ।
ହଁ ହଁ। ହଁ ପରେ କଥା ହବା।